ହଁ ହ୍ୟାଲୋ କଣ କରୁଛନ୍ତି
କି ମାନି
ହଁ
ଆଉ କଣ କରୁଛୁ
ଏଇଠି ବସିଥିଲି ଆଉ ଆଉ ତମେ କଣ କରୁଛ
ଆ ମୁଁ ଏଇ ଏଇନା ଖାଇକିନା ଉଠିଲି ଆଉ
କଣ କଣ ଖାଇଲ
ଏଇ ଆମେ କରିଥିଲେ ଭାତ ହେଇଥିଲା ଡାଲି ହେଇଥିଲା ତାପରେ ଗୋଟେ ସନ୍ତୁଳା ହେଇଥିଲା ଆଳୁ ଭଜାଟେ ହେଇଥିଲା ଆ ଏମିତି ଆଉ ସେ ଯୋଉ ଏ ଫଟା ଫଟା ଗୋଟେ ଝୋଳ ଚକଡା ହେଇଥିଲା ଆଉ
ଓହୋ ଆଉ ଆଉ ବର୍ଷା ବର୍ଷା କଣ ହଉଛି ନା
ନାଇଁ ମୁଁ ତିନି ଚାରି ଦିନ ହେଲା ତ ଉଠଉଛି କେନ୍ଦୁପଡ଼ା ଯେଉଁ ତାଙ୍କ ଯଜ୍ଞ ହେଉନଥିଲା କି
ହଁ ହଁ
ସେ ଯଜ୍ଞ ପରେରୁ ତ କାଇହିଁ ଉଠଉଛ ହଉନି ଆଜି ବି ଉଠେଇଥିଲା ସକାଳୁ ହୁଁ ଉଠେଇଲେ ହବାର ବର୍ଷା ନାହିଁ
ଆମ ଆଡେ ବି ସେମତି ଖରା ଟିକେ ଦଉଛି ମେଘୁଆ ପାଗ ସକାଳେ ହେଇଯାଇଥିଲା ହେଲେ ଭଲ ପାଗ ଟିକେ ଦେଇଛି ମାନେ ନା ଗରମ ହଉଛି ନା ଥଣ୍ଡା ଲାଗୁଛି ମଧ୍ୟମ ଧରଣ ଅଛି ବାହାରେ ବି ତମେ ଟିକେ ବୁଲାବୁଲି କଲେ ଭଲ ଲାଗୁଛି ବର୍ଷା କିନ୍ତୁ ହେଇନି ଏମିତି ଆଉ
ଖାଇସାରିଲୁଣି
ହଁ ଖିଆପିଇଆ କେତେବେଳ ସରିଲଣି ଆଉ ଚାଷ ବାସ ଆରମ୍ଭ କଲାଣି
ଚାଷ ବାଜି ଯାଇଥିଲି ଆମେ ତଳି ପକେଇଲୁ ଯେ କାଲି ପକେଇଥିଲୁ
ହଁ
ଆଜି ସେରା ନେଇକି ସବୁ ବାଉଁଶ ତାର ଫାର ନେଇକି ସେ ସବୁ ପୋତିଲୁ ପୋତିକି ତାକୁ ତାର ଫାର ସବୁ ଗୋଡେଇକି ବାନ୍ଧିକି ସବୁ ଆସିଲୁ ସେ ଦିଟା ହେଇଗଲା ସେଥିପାଇଁ ଉ ଇଏ କରିନାହାନ୍ତି ନା ଯୋଉ ଗଉଡ କରିନାହାନ୍ତି
ହୁଁ
ଏକ ତାରିଖରୁ କରିବେ ତାହେଲେ ଏ ସବୁକୁ‌ବୁଝେଇ ଦେବେନି କି ତେଣୁକରି ଏ ସବୁ ବୁଝିବାକୁ ପଡୁଛି। ଆହୁରୁ ପଡିବ ତଳି ଆଉ ତଳି ପଡ଼ିବ ପୁରାପାଣିରେ ଆବି ପକେଇ ଛିଫୁଣି ଧାନ ସୁଵଣ୍ଣ ଧାନ ପଡ଼ିବ ପଶିରେ ଦଶ ବାର ଗୁଣି ତେର ଗୁଣିୀ ଖଣି ପକେଇଛି ଟିକେ ପଶିରେ ପଡ଼ିବ।
ହୁଁ।
ବର୍ଷା ତ ନାହିଁ ସେ ଆମେ ସବୁ ପାଣି ମଡେଇକି ମାନେ ମୋ ପମ୍ପ ରେ ମଡେଇଲି କାଲି ମୁଁ କାଲି ମୁଁ ମଡେଇଲି ବର୍ଷାତ ନାହିଁ ସେ ଆମରତି ମଡେଇଲେ ଆଜି ତପନା ନେଇକି ତାର ମଡେଇକି ସବୁ ପାଣି ମଡେଇକି ଆମେ ପକଉଛୁ ବର୍ଷା କଣ ପାଣି ଅଛି କି।
ହୁଁ ହୁଁ ଏଇ ପାଣି ବର୍ଷା ହଉନି ଆମରି ଲୋକମାନଙ୍କ ପାଇଁ ବର୍ଷା ହଉନି କାହିଁ କହିଲ ଆମେ ନିଜେ ହିଁ ପ୍ରକୃତିକୁ ଆମେ ଖରାପ କରୁଛେ ଆମର ବି ଅସୁବିଧା ହଉଛେ।
ସବୁଦଟା ସେ ଠିକ ଗଛ ତ ପୁରା ପାଇଁ ତ ଠିକ ତାପରେ ବେଶୀ କଣ ହେଇଛି କି ଏବ ବର୍ଷ ଯୋଉ ଏଲିିନ ଯୋଉଟା ଇଏ ହବ ଗୋଟେ କହୁନଥିଲେ କି।
ହଁ ସେଇଟା ତ କହୁଛି। କହିଛନ୍ତି କିନ୍ତୁ
ପ୍ରସାନ୍ତ ମାଛ ଆଗରେ ଯୋଉଟା ହବ ତା ଭାବରେ ଯଦି ସେଇଟା ସେମିତି କହିଛି ଏ ବର୍ଷ ବର୍ଷାଟା। ଉଠେଇବାକୁ ତ, ହବନି।
ହଁ। କିନ୍ତୁ ଆମର ତ- ପ୍ରଧାନ ଜିନିଷ ହଉଛି, ଆମେ ଚାଷ, ବାସ କରି
ସବୁ ଟେନସନରେ ତଳି, ଫଳି ସବୁ ପଡି ପାରୁନି- ଠିକ ରେ, ସବୁ ଲୋକମାନେ ଯାହା ଯେମିତି କରି, କଷ୍ଟ, ମଷ୍ଟ କରିକି ବଗଡ଼ା ପକଉଛି ।କରୁଛି ଯିଏ ଗଜା କରୁଛନ୍ତି ପାଣି ମଡ଼େଇକି। ତଥାପି ଦେବଃ। ପାଣି ଅଛି କି? ପାଣି ତୁ ଆଣିବୁ ମାନେ, ଏତେ ତିନିଶ ଚାରିଶହ ଫୁଟୁ, କି ପାଞ୍ଚଶହ ଫୁଟୁ, ଦୂରରୁ ପାଣି କିଏ ଗୋଟେ କିଲୋମିଟରରୁ ପାଣି, ଏମିତି ମଡ଼େଇକି ସବୁ ପକଉଛନ୍ତି। ଆ, ଆଉ- ତେଣୁ, କରି ଏବର୍ଷ ଚାଷରେ ଟିକେ ବାଗ, ଶାଗ ହବନି ବୋଲି ମତେ ଲାଗୁଛି?
ନାଇଁ ଭଗବାନଙ୍କ ଦୟାରୁ ଭଲ ବି ହ, ହଉ ।କିଛି ଅସୁବିଧା ନଁ ହେଉ, କାହିଁକି ନା ଆମର ଯେହେତୁ ପ୍ରଧାନ ଜିନିଷ ହଉଛି, ଆମର ଚାଷରୁ ଆମର ଖାଇବା, ପିଇବା, ଚଳିବା ସବୁ ନିର୍ଭର କରୁଛି ।ଭଲ ନହେଲେ ଆମେ ବହୁତ ଅସୁବିଧାରେ ପଡିଯିବା।
ହୁଁ, ଆଉ।
କରେ।
ଦେଖୁନ ଏଇ ବାରିରେ ବା ଆମେ ବାରି ରେ, ଆମେ ସବୁ ଲଗେଇଛୁ ଗଛ ଯେ, ଦେଖୁଛୁ ପାଣି ଆମେ ନିଜେ ଦଉଛୁ ନା, ଏ ବର୍ଷ ଆମେ କଣ, ଏ ବର୍ଷା ଏଇ ଯୋଉ ରଜ ପରେ, ପରେ କଣ ଲୋକମାନେ ଆଉ ପାଣି ଏତେ କାଢ଼ିକି ପକାନ୍ତିନି ।ଏ ମଟରରେ, ହଉ କି କାଢ଼ିକି ହଉ, କି ଯେଉଥିରେ ହଉ। ଛି ବର୍ଷା ନାହିଁ କି କିଛି ନାହିଁ ଲୋକ ଆମେ ସବୁ ଲଗେଇ ଦେଇଛେ ସିନା ଗଛ ଫଛ ସବୁ । କାହନା କମ କଷ୍ଟ କି ସେଡ଼ା ବି ହଉଛି ।ଲୋକ ଆଜି ସବୁ ଆଜି ଆଜି ସବୁ, ଆମ ଗାଁରେ ବହୁତ ଲୋକ ଚାଷ କରୁଛନ୍ତି ସାରୁ ଲଗେଇବା ପାଇଁ। ସବୁ ଏପଟ କ ତାଂ, ସ ହୁଁ, ଟ୍ରାକ୍ଟରରେ ଚଷା ହଉଛି। ହଁ, ସବୁ ସାରୁ ଲଗେଇବା ପାଇଁ, ମାନେ ସାରୁ କେବେଠୁ ଲଗେଇବା କଥା, କିନ୍ତୁ ଏପର୍ଯ୍ୟନ୍ତ ବାରି ଶୁଖିଲା ।ବର୍ଷାଟା ସିନା ସେମିତି ହେଲେ ଠିକ ଠାକ୍ ଅନ୍ୟ କଣ ଗଛ ଗୁଟେ ଲଗେଇବୁ। ଆଉ ତୁ ଏ ବର୍ଷା, ଫର୍ଷା ନାହିଁ ।ଆଉ ତୁ କେତେ ପାଣି ଏଠୁ, ସେଠୁ କରିକି ଇଏ କରିବୁ।
ହୁଁ, ହୁଁ, ହଁ ସେଟା ଏବେ ରଜ ଗଲା ଥିବ, ବା ରଜ ଗଲା ପରେ, ଲୋକ ସମସ୍ତେ ସାରୁ ଲଗାନ୍ତି, ହଳଦୀ ଲଗାନ୍ତି।
ସବୁ ତ, ସେଇଟା ତ ଠିକ ଅଦା। ହଳଦୀ, ସାରୁ, ମାଟିଆଳୁ, ଓଲୁଅ, ଫଲୁଅ ରା ସବୁ ଯାହା ଯେମିତି ହଁ ପୋତି ଦିଆ ହେଇଛି ସେଗଡ଼ା ଯେମିତି ହବ ଆଉ । ମୁ ସାରୁ ହେଲା, ହଳଦୀ ହେଲା, ଅ ଅଦା ହେ ଲା। ତାପରେ ତ ଯୋ ଏଇ ଜହ୍ନି ହଉ, କଲରା ହଉ, କାକୁଡି, ଫାକୁଡି ସବୁ ଲଗା ହେଇଛି ଯେ, ସେସବୁ ସିନା ପା ଣି, ଟିକେ ଏନା ପ୍ରୋବ୍ଲେମ୍ କରୁ ଚାଷକୁ, ଏଡ଼େ ଚାଷ ଟେନ୍‌ସନ, ଇଆଡ଼େ ପାଣି ଟେନ୍‌ସନ ।
ହଁ। ଆଉ ଗୋଟେ କଣ କହିଲ ଆମେ ସାରୁ କି, ହଳଦୀ, ଅଦା ଲଗଉଛେ ।ଆମେ କଣ, ଗୋଟେ ଭୁଲ୍‌ କରୁଛେ କହିଲ? ଆମେ ଲଗେଇ ଦେଇକି ତାକୁ ଛାଡ଼ି ଦଉଚି ସେ ମନକୁ ହବ । ଗୋଟେ ଜିନିଷ କ ହେଲା ଯ ତନ ନ ନବା ତାକୁ ଠିକ୍‌ରେ ପରଖିବା କି ତାକୁ ଖୋସା ଖୋଡା ଟିକେ ନକଲେ ସେ ଜିନିଷ ଟା ହବ କି ଭଲ ।
ହୁଁ ନାଇଁ ସା ଗଛ ହେଇଗଲା ପରେ ସାରୁ ର ନିୟମ ହେଲା କଣ ଆଗେ ସାରୁ ପଟାଳି କଲୁ ଚାଷ କରିଦେଲୁ ପଟାଳି କଲୁ ତାପରେ ସାରୁକୁ ଲଗେଇଲୁ ଲଗେଇକି ତୋର ଅଗାଡି ଦେ କୁଟା ଦେ କି ଯେକୌଣସି । ଜିନିଷ ତୋର ମାନେ କମ୍ପୋଷ୍ଟ ହେବା ପାଇଁ ତୁ ଦେବୁ ଦେଲା ପରେ ସେ ଧର । ଗଛ ହେଇଗଲା ଗଛ ହେଇକି ଟିକେ ଟିକେ । ବଡ଼ ହେଇଗଲା ପରେ ତାପରେ ତାପରେ କେତେ ଦିନ ତାପରେ ତାକୁ କଣ କରିବି ପୁଣି ତାକୁ ଘାସ ଫାସ ବାଛିକି ତାକୁ ଖୁସେଇ କି ତାପରେ । ତାକୁ ମାଟି ଟେକିବୁ ପୁଣି ପୋଟାଳି ଟେକିଦେଲେ । ତା ପରେ । ଯୋଉ ଅଳିଆ ତୁ ଯୋଉ ପକେଇଥିବୁ ସେସବୁ ପଚି ଯାଇଥିବ ନା । ସେ ସବୁ କମ୍ ପୋଷ୍ଟ ହେଇଗଲା ସେଇ ମାଟି ତାପରେ ତାକୁ ଟେକା ହେଇଯିବ। ଟେକା ହେଇକି ତା ଘାସ ଫାଶ ବଛା ହେଇଗଲା ପୁରା ପରିଷ୍କାର ହେଇଯିବ। ସେଇଟା ସାର ଟା ଠିକ୍ ହେବ । ଆଉ ତୁ ଅଦି ଉଁ ପାଲ ଟା କୁ ବା। ଛିବୁନି ପଟାଳି ଟେକିବୁନି ଖୁ ସେଇବୁନି । ସେଇଟା ହବ କି ।ସେଇଟା ଓଲୁ ଓଲୁଅ ଟା ଆମେ । ସିନା ଲଗେଇ ଦେଇେ ଛାଡି ଦଉଛେ ହଁ ତାର ଗଲା ମନକୁ ଯେତେଳେ ହଉଚି ହଉ । ସାରୁ ଫାରୁ ହଉ। କି ଏରା ସବୁ । ଖୁସେଇ ଆକୁ ପଡ଼ିବ ।
ହଁ ସାରୁ ଟା ବି ଖାଇବାକୁ ଭଲ ଲାଗେ। କଣ କହିଲେ ସନ୍ତୁଳା ହଉ କି ଡାଲମା ହଉ କି ଶାଗ । ଗ କି ସାରୁ ସି ହଁ ଭଲ ଲାଗେ ଖାଇବାକୁ ହଁ ସାରୁ ଟା ଗୋଟେ ଜିନିଷ ଭଲ ଲାଗେ। ଖାଇଆକୁୁ।
ଆଉ ଇଏ ଯୋଉ ତମ ।
ତମେ ଖାଇଛ କି ଯୋଉ ସାରୁ ପକେଇକି ଯୋଉ ମାଂସ ତରକାରୀ କରନ୍ତି।
ହଁ ହଁ ସାରୁ ଟା ସବୁ ତୁ ମାଂସର ପକା ମାଛର ପକା। ସବୁଥିରେ ପକେଇଲେ ବି ସେଟା ଭଲ ଲାଗିବ।
ହଁ ଏବେଯୋଉ ସେ ସବୁ ଜିନିଷ ଲୋକ ଭୁଲି ଗଲେଣି ସାରୁ ପ
ମୁଁ ମଝିରେ ମଝିରେ ମୁଁ କରିଥିଲି ନା ସାରୁ ଉଁ ଏଇ ଯୋଉ ମୋ ସଢୁ ହେରିକା ଆସିଥିଲେ ଯେବେ । ଚିକେନ ଆଣିଥିଲୁ । ଦେଶୀ ଚିକେନ ରେ ସାରୁ ସବୁ ଫାଳ ଫାଳ କରିକି ପକା ହେଇଥିଲା ଭଲ ଲାଗୁଥିଲା।
ହୁଁ ତା ଟେଷ୍ଟଟା ଅଲଗା ନା।
ସାରୁ ହଉ ତୋର ମଟନ ହଉ ତ ଯୋଉଥିରେ ସାରୁ ପକେଇଲେ ଭଲ ଲାଗିବ।
ହୁଁ ହୁଁ ହୁଁ।
ଆଉ ତୋ ପୁଅ?
ପୁଅ ଯାଇଛି ଟିଉସନ ଯାଇଛି ଆଜିକାଲି ତ ଆଉ ଛୁଆ ମାନୁନାହାନ୍ତି ଘରେ ଆମକୁ କଥା ଆଉ ପାଠ ପଢିବା ପାଇଁ କଣ କରିବା ତାଙ୍କୁ ଟିଉସନ ଦବାକୁ ପଡୁଛି। ହଁ ପା ପାଖରେ ଏଠି ଯାଉଛନ୍ତିୁ ଟିଉସନ ଯାଇଛିଇ।ସ୍କୁଲ ଯାଇଥିଲା।
ଆଜ ଡଟି ଛନ୍ତି
ହଁ ସେ ତାଙ୍କ ଡିଉଟି ତାଙ୍କ କାମରେ ଆମେ ତ ଡେଲି ପରଡିଉଟି ନ କଲେ ଆମେ କାମ ନ କଲେ ଆମେ ଖାଇବା କଣ କହୁନାହାନ୍ତି। ଆଉ କଣ କୁହ?
ଆଜି କଣ କରିଥିଲୁ ଖାଇବା?
ଆଜି ତ ହଉଛି ଆମର ଏଠି ମାସର ଶେଷ ମଙ୍ଗଳବାର ହଉଛି ଆମର ମୁଁ ଓଷା କରେ। ପ୍ରତ୍ୟେକ ମାସର ଯୋଉ ଶେଷ ପୂର୍ଣ୍ଣିମା ଥିବାରେ ଯୋଉ ମଙ୍ଗଳବାର ଟା ପଡେ ସେଇଟା ଆମେ ମଙ୍ଗଳବାର ଓ ଭାବେ ପାଳନ କରୁ ହେଲେ ସକାଳୁ ଉଠି ନିତ୍ୟକର୍ମ ସାରି ଗାଧୁଆ ପାଧୁଆ ସାରି ପଣା ପାଣି ଦେଇ ପୂଜା ସାରି ମୁଣ୍ଡ ଧୋଇକି ବି ଗାଧେଇବାକୁ ପଡେ କରିକି ଆମେ ଅରୁଆ ଖାଉ ଅରୁଆ ଖାଇବୁ ଓଷା ଭାବରେ ମାଙ୍କର ଓଷା ଯେହେତୁ ମଙ୍ଗଳାଙ୍କର ଇଏଟା ପାଳନ କରିକି ଓଷା ବ୍ରତ କରୁ ଆଉ। ଆଜି ହେଇଥିଲା ଅରୁଆ ଭାତ, ଡାଲି, ଭଜା ଆଉ ପାମ୍ପଡ଼ ଟିକେ କରିଦେଇଥିଲୁ ଆଉ ଏତିକି ତ ବେଶୀ କିଛି ଆଇଟମ ଆଉ କରିନୁ ପାରିଲୁନି ଆଉ ଦେହ ପାଆ ଟିକେ ଭଲ ନାହିଁ ତ କରିପାରିଲୁନି ଆଉ।
ହଁ ହଉ ଆଉ ତୋ ଘର ଫର ସବୁ ପଠ ଖେଲାଣି ନାି
ନାଇଁ ମ କୋଉଠୁ ପଇସା ପତ୍ର ଆଣିବୁ ଯେ ଆଉ କରିପାରିବୁ। ହଁ ହେମତି ଖାଲି ମୁଣ୍ଡ ଗୁଞ୍ଜିବାକୁ। ପାଇଁ ଛାତ ଟା ପକେଇ ଦେଇଛୁ ଆଉ କୁଆଡୁ ହେଇପାରିବ।
ନାଇଁ ରହୁଛୁ କୋଉଠି ପୁରୁଣା ଘରେ ନା ନୂଆ ରେ?
ପୁରୁଣା ଘରେ ବି ଚଳୁଛୁ ନୂଆ ଘରେ ଖାଲି ଏମିତି ଶୁଆସୁଇ କରୁଛୁ ଆଉ ।ଏବେ କଣ କହିଲ ବର୍ଷା ଦିନ ଟା ନୁହଁ କି ପୁରୁଣା ଘରେ ଚଳି ହବନି ଯୋଉ ବର୍ଷାକୁ ହଁ ସା ପ ବେଙ୍ଗ, ଗୋଧି। ହୁଁ ହୁଁ ସବୁ କହୁଛନ୍ତିୁ ମତେ କିନ୍ତୁ ଏ କଙ୍କଡା । ହଁ ହିନ୍ଦୀ ଠଗ। ପୂଜା ଟିକେ କରିଦେଇଛି ଆଉ।
ଆଉ କହିଦେଇ ଯଦି ଗୋଟେ ରୁମୁ ପଲସ୍ରା ଫଲସ୍ରା କରିଦେଇଛୁ?
ନାଇଁ ସେମିତି କାମ ହେଇଯାଇଛି ଯାହା ଯେମିତି ହେଇକି ହେଇଯାଇଛି ଆଉ ଏମିତି ଚାଲିଛି ଆଉ। ଆଉ ଏମିତି ଆଉ ଯୋଉ ଯାଇଥିଲେ ଆପଣ ମନ୍ଦିର ପଚିଶ ଟା କରି ମନ୍ଦିର ପଚିଶାା-
ଆ ପଢିଆ ନାଇ ତାଙ୍କ କାଲି ସରିଲା ନା, କାଲି ତାଙ୍କାର ହେଲା ଭଲ । ମାନେ ମୋ ହିସାବରେ ଆମ ଏରିଆରେ ଫାଷ୍ଟ ହବ, କାହିଁକିନା ତାଙ୍କର ଭଲ ଲାଗିଲା। ହୁଁ ଖାଇବା ପିଇବା ଲୋକ ହଜାର ହଜାର କାଲି ମିନିମମ୍ ଭାବୁଛି। କାଲି ସାତ ଆଠ ହଜାର ଲୋକ ଖାଇଥିବେ ଏତେ ଲୋକ ତାପରେ ମୀନାବଜାରଟା ପକେଇଥିଲେ ଉଁ ଖାଇବା ପିଇବା କଣ ଭଲ ଭଜନ ପ୍ରତ୍ୟେକ ତିନି ଦିନ ଯାଁକ ଦିନେ କଲେ ପାଲା ଦିନେ କଲେ ପ୍ରବଚନ ଏଇ ଯୋଉ କୁନି ପ୍ରବଚକ
ଉଁ ହୁଁ।
ନା କାଲି ହେଇଥିଲା ଭଜନ ସନ୍ଧ୍ୟା।
ହଁ।
ମିନାବଜାରଟା ପଡୁଥିଲା ଚାରିଆଡୁ ଏଇନା କିଛି ନାହିଁ ଯେହେତୁ ଠାକୁରଙ୍କର ତାପରେ ଖାଇବା ପିଇବା ଚବିଶ ଘଣ୍ଟା ଆଁକ ଚାଲିଥିଲା ନା ଅନ୍ନଛତ୍ର ପରା ଆ ଖାଇବା ପିଇବା କିଛି ଏଠି ଅଭାବ ରହିଲାନି ଠାକୁରଙ୍କ ତିନି ଦିନି କାଳ ଆମ ପଞ୍ଚାୟତରେ ଗୋଟେ ଅତି ସୁନ୍ଦର ଭାବରେ ଏତେ ସୁନ୍ଦର ଭାବରେ ହେଲା ଯେ ମୋ ହିସାବରେ କିନ୍ତୁ ବୋହୁତ ଭଲ ହେଲା।
ଏମତି ଏମତି ଆକଚୋଲି ଭଲରେ କରିବା କଥା ସମସ୍ତେ ଗୋଟେ ଗୋଟେ ଦାୟିତ୍ଵ ନେଇ ଗୋଟେ ଗୋଟେ ଦାୟିତ୍ଵ ଲିଭେଇ ଗୋଟେ ଗାଁର ଏମତି ପ୍ରଚେଷ୍ଟା କରି ପାଞ୍ଚ ଲୋକ ଆସିବେ ଗୋଟେ କରିକି ଯିବାଟା ଏଇଟି ଏମତିକି ଡିସିପ୍ଲିନରେ କଲେ ସୁଧାର ହେଲେ ଗୋଟେ ସବୁଦିନ ପାଇଁ କଥା ରହିବ ସବୁଦିନ ସବୁ ଲୋକ ଦେଖିବେ। ପ୍ରଶଂସା କରିବେ ଏଇଟା କରିବାଟା ଠିକ୍।
ନାଇଁ ଏଟା ଭଲ ଭଲ ଭଲ କରିଥିଲେ। ଭଲ କରିଥିଲେ ତାପରେ ଖାଇବା ପିଇବା ବି ସବୁ ସୁନ୍ଦର ଭାବରେ ଶୃଙ୍ଖଳା ମାନେ କିଛି ଗୋଟେ ଯେମିତି କଣ କହନି ପାଟି ତୁଣ୍ଡ କି କିଛି ରାଗିବା ଇଏ କିଛି ନାହିଁ କାହିଁକିନା ତାଙ୍କର ସବୁ ପିଲାର ଗୋଟେ ତାଙ୍କର ଥିଲା ଏକତା ୟୁନିଟି ହେଲା ମାନେ ୟୁନି ଟିରେ ତାଙ୍କର ଭଲ ଥିଲା ଏକତା ବି ଥିଲା ବୋହୁତ ଭଲ ଭାବରେ ସେମାନେ ପରିବେଷଣ କରିଥିଲେ ଯୋଉ ଜାଗାରେ କେମତି କଣ ସଜାଯାଏ ସେମତି ସଜେଇଥିଲେ। ଏ ଖାଇବା ବି ରଖୁଚୁ ରଖୁଚୁ ହଁ ରଖୁଚୁ ରଖୁଚୁ। ଅଃ।
ଠି